ଜା ହଉ ଲାଗିଲା ନା
ମୋର ଲାଗୁନଥିଲା ମୁଣ୍ଡ ଖରିପ କଣ ପାଇଁ ମୁଁ କଣ ସବୁଟା ଅଧା ଅଧା କରି ଛାଡିଛି।
ହଁ ଡେରି ହଉଥିଲା।
ମତେ ଲାଗୁଛି କଣ ବୋଧେ ନେଟୱାର୍କ ଅସୁବିଧା ହଉଛି।
କେଜାଣି ମୋର ତ ଆଉ ଆଠଟା ଭଳିଆ ଅଛି ସେଇଟା ପୁରା ହେଇଗଲେ ଗଲା ଆଉ।
ଏଇ ଗପ ଗୁରାକ ଗପିଲେ କିଛି ନାହିଁ ତ ତ।
ନା ସେମତି ମେ ବି କିଛି
ନାଇଁ ଏଇ ଇୟେରେ ମ ହୁଁ।
ଆଉ
କଣ ଗୋଟେ କହୁଥୁନି ବୋଲି ଭାବୁଥିନି ଗୋଟେ କହମି ବୋଲି। ଭୁଲିଗନି ଆଉ ହଁ। କଣ ଗୋଟେ କହୁଥିନି କୁକୁର ଖାଇବା କଥା କୁକୁରକୁ ଡେଲି ଡେଲି ଖାଇବାକୁ ଦିଅ।
ସବୁଦିନି ଖାଇବାକୁ ଦେଲେ ଭଲ ମୁଁ ଶୁଣିଚି ତ ସାଇ ବାବାଙ୍କ ଭକ୍ତ ହେଉଚନ୍ତି କୁକୁର।
ନା ମୁଁ ଜାଣିଚି ପୁରା। ଆଉ ଜୀବଜନ୍ତୁ ମାନଙ୍କୁ ଖାଇବାକୁ ଦିଅ। ସିଏ ବଞ୍ଚିଵେ ପୁଣି କେମିତି ତାଙ୍କୁ ଖାଇବା ପିଇବାକୁ ଦିଅ ଖାଇଲେ
ଆମେ ଖାଉଚନ୍ତି ତାଙ୍କୁ ଆମ ଖାଇବାରୁ କିଛି ଦେଇଦେଲେ ଅସୁବିଧା କଣ।
ହୁଁ ହୁଁ।
ଖାଇବା ନଷ୍ଟ କରିବା କଥା ନୁହେଁ। ଜମା ତାଙ୍କୁ ଦେଲେ ହେଲେ ସେ ଉପାସ ଆଉ ରହିବେନି। ତାଙ୍କ ପେଟରୁ ଆସିବ।
ଆମର ନା ଆମର କୁକୁର ନାହିଁ ମୁଁ ଡାକିଦଲେ କୁକୁର ମାନେ ସବୁ ପଳିଇ ଆସୁଚନ୍ତି ଆଉ।
ଓହୋ ତମ ଆଖପାଖ ଅଞ୍ଚଳରେ କୁକୁର ଥିବେ ନା।
କଣ ଗାଁଶ
ଅ ହଁ। ଆଉ ତମ ଗାଁ ବିଷୟରେ କଣ କୁହ ତମ ଗାଁ କେମିତି କଣ
ତୁ ତୁ ଗପ ଗାଁ ଆମ ଗାଁ ବୋହୁତ ବଡ ଗାଁ ପାଁଶ ରୁ ହଜାର ଲୋକ ହେବେ। ସ୍କୁଲୁ ଗୋଟେ ଅଛି। ମନ୍ଦିର ବିଦ୍ୟାଳୟ
ବଡ ବିଦ୍ୟାଳୟ ନା ଛୋଟ ବିଦ୍ୟାଳୟ ଯେମିତିକି ପ୍ରଥମ ରୁ ଷଷ୍ଠ ସପ୍ତମ ନା ପ୍ରଥମ ରୁ ପଞ୍ଚମ ନା କଣ।
ପ୍ରଥମରୁ ଅଷ୍ଟ ସପ୍ତମ ଯାଁଏ ଅଛି।
ଓହୋ। ତମ ବିଦ୍ୟାଳୟ ହେଇ ତମେ ସଠିକ ଭାବରେ କହିପାରୁନା।
ହି ହି ମନେ ପଡୁନି।
ହି ତମେ ତ ସବୁଦିନ ଯାଉ ଥୁବ ତମ ଗୁରୁଜୀଙ୍କୁ ଦେଖା କରିବା ଲାଗି।
ନା ନା ଆମକୁ ବୋହୁତ କାମ।
ମୁଁ କିନ୍ତୁ ସବୁଦିନ ଯାଏ।
ବୋହୁତ କାମ ଯେତ ଯେତ ବେଳେ କାମ ନଥାଏ ସେତେବେଳେ ଯାଏ। ହୁଁ।
ପ୍ରତିଦିନ ସକାଳୁ ଉଠି ଦାନ୍ତ ଘଷି ଗାଧେଇକି ଉଁ ଯାଇଚି। ମନ୍ଦିର ପାଖକୁ ସେଇଠି ଏ ପ୍ରଥମେ କୁହନ୍ତିନି ନା ଗୁରୁ ସେବା କରିବା ଭଲ ପ୍ରଥମେ ମୁଁ ଗୁରୁଙ୍କ ସେବା କରେ ତାପରେ ପ୍ରତିଦିନ ମନ୍ଦିର ଯାଏ ତାପରେ ଆସିକି ଖାଦ୍ୟ ଖାଏ। କିନ୍ତୁ ପ୍ରଥମେ ମୁଁ ସବୁଦିନ୍ ଗୁରୁ ସେବା କରେ। ଆଉ ମୁଁ ଯେତେବେଳେ ଯୋଉଠି ଗୁରୁଙ୍କୁ ବି ଦେଖେ ମୁଁ ସେଇଟି ରହିଯାଏ ଯଦି ବାଟରେ ଯାଉଥାଏ ମୁଁ ରହିଯାଏ ସମ୍ମାନ ସହକରେ।
ହଁ ଆମେ ବି ସମସ୍ତେ ରଉ ନମସ୍କାର କରୁ।
ସେ ଯଦି ଗାଡିରେ ଯାଉଥିବେ ଆପଣ କେମିତି କରନ୍ତି?
ହାତରେ ଜୁଆର ହେଇ ପଡିବୁ ହାତ ଲଗେଇକି ନମସ୍କାର।
ନାଁ ମୁଁ ସାଇକେଲ ନେଇକି ଯାଏ ଆଉ ମୁଁ ଯୋଉଠି ଦେଖେ ମୁଁ ସେଇଠି ଟିକେ ଗଡେଇକି ମୁଣ୍ଡକୁ ତଳୁକୁ କରି ପଳାଏ।
ଆମେ ଓହ୍ଲେଇକି ଠିଆ ହେଇଯାଉ ଆଉ।
ହଁ। କେତେବେଳେ ସେ ଆମକୁ ପାଠ ପଢେଇଛନ୍ତି ନାଁ?
ହଁ।
ସେଥିଲାଗି ନିନ୍ଦିବା କଥା ନୁହେଁ ଗୁରୁ ସେବା ହିଁ ଭଲ। ମୁଁ ମନେ ମନେ ଏଇଟା ଭାବେ ବେଳେବେଳେ ସେ ଆମକୁ ଏତେ ପାଠ ପଢାନ୍ତି ତାଙ୍କଠାରୁ ଲୋକ ପାଠ ପଢି କେତେ ବଡ ବଡ ଚାକିରୀ କରନ୍ତି। କିନ୍ତୁ ସିଏ ସେଇ ମାନେ ଛୋଟ ଚାକିରୀ ରେ ହିଁ ରହିଯାଆନ୍ତି। ଛୋଟ ଚାକିରି ନୁହେଁ ମାନେ ଅଳ୍ପ ଦରମାରେ ହିଁ ରହିଥାନ୍ତି। ତାଙ୍କ ଠାରୁ ଲୋକ ପାଠ ପଢିକି ଯାଇକି ତାଙ୍କ ଠାରୁ ଅଧିକ ଦରମା ପାଆନ୍ତି।
ଅ ସିଏ ଗୋଟେ ଚାକିରିରେ ରହିବେ। ସିଏ ଗୋଟେ ଚାକିରି ରେ ରହିଲେ। ତାଙ୍କ ତରମା ଯେତିକି ବି ହଉ ସେଇ ଚାକିରିରେ ରହିଲେ ନାଁ ଅଲଗା ଚାକିରି କଲେ ଅ ଯୋଉ ଚାକିରୀ ସେଇ ଅନୁସାରେ ଦରମା।
ହଁ ମତେ ବେଳେ ବେଳେ ଲାଗେ କି ହୁଏତ ତାଙ୍କ ପାରିବାରିକ ସମସ୍ୟା ପାଇଁ ସିଏ ପଢି ନଥିବେ କି କଣ ସେଠୁ ଏମିତି।
ପାରି ବାରିକ ନୁହେଁ ଯୋଉ ଯିଏ ଯୋଉ ଚାକିରି କଲା ସେଇ ଅନୁସାରେ ଦରମା।
ହଁ ଜ୍ଞାନ କିଏ ଯେତିକି ଆହରଣ କରେ। କରିବ ନାଇଁ?
ହଁ।
ଆଉ?
ମୁଁ କହୁଥିଲି ବେୟାମ ଉଁ ଉଁ କିଛି ବାୟାମ ବିଷୟରେ କିଛି ଏକ୍ସପ୍ଲେନ କର।
ପୁଣି ଇଂଗ୍ରାଜୀ କଇଲ?
ହଁ ହଁ ମନେ ନାଇଁ ମୁଁ ଭୁଲି ଯାଇଥିଲି।
ହଉ କଣ କେମିତି ବାୟାମ କଲେ ମତେ ଟିକେ ବୁଝେଇଲ ମୁଁ କରିବି ଭାବୁଛି।
ଡେଲ୍ଲି ସକାଳୁ ଚାରିଟା ରାତିରୁ ଉଠିକି ଆମେ ଡେଲ୍ଲୀ ଯାଉଥିଲୁ ଚାଲିବା ପାଇଁ।
ହଁ ଚାଲିବା ଫଳରେ କଣ ହୁଏ ଆମର?
ସୁଣି ସାର୍ ଚାଲିକି ଆମ ଗାଁ ମନ୍ଦାରପୁରୁ ଆମ ଘର ପାଖରେ ଗୋଟେ ଆମ ଗାଁ ପାଖରେ ଆଉ ଗୋଟେ ଗାଁ ସେପଟେ ଦେଇି ବୁଲି ବୁଲି ତିନି କିଲୋମିଟର ରାସ୍ତା ଚାଲିକି ଆସିକି ଡେଲି ସ ସଖାଳୁ ଆମେ ପଅଞ୍ଚୁ।
ହଁ।
ସେଠି କିଛି ସମୟ ବ୍ୟାୟାମ କରି ଆସିକି ଘରେ ପୁଣି ଶୋଇପଡୁ।
ଆଚ୍ଛା ଥକି ଯାଇଥାଅ ସେ
ଥକି ଯାଅ ବୋଲି ରେଷ୍ଟ ଛଉନା? ରେଷ୍ଟ ଏ ଏ ଆସିକି ଏଠି ଆମେ ବିଶ୍ରାମ କରୁ ଆଉ।
ଆଚ୍ଛା ମତେ ଏବେ କୁହ ଚାଲିବା ଫଳରେ ଆମର କଣ ହୁଏ? ମାନେ ଆମର କଣ ଲାଭ ମିଳେ ଚାଲିବା ଫଳରେ।
ଆମ ଦେହ ଉଁ।
ଫୁର୍ତ୍ତି ଲାଗେ ନା କଣ?
ଫୁର୍ତି ଲାଗେ ମୋର ମନେ ପଡୁନହିଁ ଓ ଓଡିଆକୁ କଣ
ଆମ ଦେହ ଫୁର୍ତି ଲାଗେ ଆଉ ଆମର ମାନେ ଯେତିକି ଆମ ମୁଣ୍ଡରେ ମାନେ କଣ? ମୁଣ୍ଡ ଯେତିକ ବାହାର କଥା ସବୁ ପସିଥାଏ କି ଆମେ ଯଦି କିଛି ଗୋଟେ କଥାକୁ ନେଇ ଭାବୁଥାନ୍ତି ସେ
ହୁଁ।
ସବୁ ମାନେ ଚାଲିବା ଦ୍ଵାରା ମାନେ ମୂଜା କରିବା ଦ୍ଵାରା ଆମେ ସେଇ ସବୁ ଭୁଲିଯାଆନ୍ତି। ଚାଲିବା ଫଳରେ ଆମର ବହୁତ କିଛି ମାନେ ହାସଲ ହୁଏ।
ସକାଳୁ ଚାଲିବା ଦ୍ଵାରା ଦେହ ହାତ ସବୁ ଭଲ ଲାଗେ ହୁଁ ମନ
ମାନ୍ଦା ଆଉ ଲାଗେନି।
ଶାନ୍ତ ଲାଗେ ମନ। ଡେଲି ସମସ୍ତ୍ ସବୁ ଲୋକ ସବୁ ଲୋକ ପାଞ୍ଚ କି ପାଞ୍ଚ କିଲୋମିଟର ଚାଲିବା ଦରକାର।
ହୁଁ।
ତାଲେ ସ୍ୱାସ୍ଥ୍ୟ ଭଲଥିବ। କୌଣସି ରୋଗ ହବ ନାହିଁ।
ହଁ।
ଏମିତି ବହୁତ କିଛି ହବ ଆଉ।
ଆଚ୍ଛା।
ଡେଲି ସେଥିପାଇଁ ପାଞ୍ଚ କିଲୋମିଟର ଡେଲି ସକାଳୁ ଉଠି ଦାନ୍ତ ହସି ଆମ ତ କେତେ ଦିନ ଚାଲୁଥିଲୁ ଏବେ ଟିକେ ଆମର ଚାଲିବା ବନ୍ଦ ହେଇଛି। ପୁଣି ଶୀତ ହେଲେ ନାଇଁ ଶୀତ ଦିନ ହେଲେ ପୁଣି ଚଲାହଉ। ଖରାରେ ଗରମରେ ଚାଲି ହଉନଥିଲା।
ଥଣ୍ଡା ଚାଲିବା ଟା ଭଲ ଦେହ ପାଇଁ।
ହଁ।
ତମେ କହିପାରିବ କେମିତି ଜଣେ ମୋଟା ହେଇପାରିବ କିଛି ଦିନ ଭିତରେ କେମିତି ଜଣେ ପତଳା ହେଇପାରିବ?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
ସେମିତି କିଛି ତମର ଅଛି କି ହୁଁ।
ଅଭିଜ୍ଞତା। ଡେଲି ସକାଳୁ ଉଠିକି ଯିଏ ପତଳା ହେଇଛି
ହଁ।
ଡେଲି ସକାଳୁ ଉଠିକି ହ ଭିଟା ଟାମିନ ଜିନିଷ ସବୁ ଖାଇବ। ଆଉ ଫଳ ଫଳ ସବୁ ଖାଇବ ଆଉ
ହଁ।
ଚଣା, ସୋଲା
କିନ୍ତୁ
ଭେ ଭେଦେଇ ଖାଇବ।
ପାଣିରେ ଭେଦେଇ ରଖନ୍ତି ବା ରାତିରେ।
ରାତିରୁ ଭେଦେଇକିଣା ସକାଳୁ ଉଠି ଖାଇବ।
ହଁ।
ଭିଟାମିନ୍ ଜିନିଷ ପୁଷ୍ଟିକର ଖାଦ୍ୟ। ସବୁ ଜାତରୁ ଖାଉଛି ଆଉ କହିବି ଯଦି କୋଉଠି ଖାଦ୍ୟ ଖାଇବି ଗୋଟେ ଖାଦ୍ୟ ଖାଇବିନି।
ତା । ଖାଇବା ଦ୍ଵାରା ଆମର ଯୋଉ ଏଇ ଯୋଉ ଚଣା ସୋଲା ଖାଇବା ଦ୍ଵାରା କାଳେ ଆମର ଯୋଉ ରକ୍ତହୀନତା ରୋଗ ଥାଏ ସେ ସବୁ କମିଯାଏ।
ହଁ।
ହଁ।
ମୁଁ ଗୋଟେ ଜିନିଷ ଖାଇବି ଗୋଟେ ଜିନିଷ ଖାଇବିନି ଏଗୁଡ଼ା କହିବନି।
ହଁ ହଁ ହଁ ସେମିତି ବହୁତ ପିଲା ଅଛନ୍ତି କୁହନ୍ତି କିନ୍ତୁ ମୁଁ ଜମା ସେମିତି ନୁହେଁ।
ନା ନା ଭଲ ପିଲା।
ସବୁ ପନିପରିବା ଥାଏ। କଣ ପାଇଁ ଖାଇବିନି ସବୁ ଖାଇବାରେ ଅଛି ଭିଟାମିନ୍ ଅଛି।
ହୁଁ।
ଯେମିତି ଚୁନା ମାଛରେ ଆମର ଚୁନା ମାଛ ଟା ଦେହ ପାଇଁ ବହୁତ୍ ଭଲ। ଜାଣିଚ କି ନାହିଁ ଚୁନାମାଛ ଟା ଦେହ ପାଇଁ ବହୁତ୍ ଭଲ।
ହଁ ସାଇ ହଁ ଚୁନା ମାଛ ବହୁତ୍ ଅଛି କଣ ଲୋକ ଖାଉନାହାନ୍ତି ବୋଲି ଏବେ ଚାଳିଶ ବର୍ଷ ହଉନି ତାଙ୍କୁ ମାନେ ଆଖି ଝାଶା ଦେଖା ହଉଚି। ଏମିତି ବହୁତ୍ ଅସୁବିଧା ଦେଖା ହୋଉଛି।
ଚାଳିଶିଆ ହଁ
ସେଥିପାଇଁ ଆମେ ଯଦି ଆଗରୁ ଏସବୁ ପ୍ରତିଦିନ ଖାଇବା ଦେହକୁ ସବୁ ପ୍ରକାର ଭିଟାମିିନ୍ ଯୋଗେଇବା ଏସବୁ ଅସୁବିଧା ହବନି। ନହେଲେ ଏବେ ଖାଇବାର ଯୋଉ ସବୁ ରାସାୟନିକ ସାର ମିଶୁଛି ଦେହ ରୋଗ ପୁରା ଜଲ୍ଦି ହେଇଯାଉଛି।
ହୁଁ। ସେଥିପାଇଁ ଡେଲି ଚୁନା ମାଛ ଉଠେଇକିଣ ଧରି ଆଣିକି ଯାଇକି ଆଣିକି ଖାଇବୁ।
ତମ ଗାଁରେ ପୋ
ମୁଁ କହିଲି ତମ ଗାଁରେ ପୋଖରୀ ଅଛି?
ଆମ ଗାଁରେ ଜୋର ଅଛି ଜୋର ନାଳ
ଜ୍ୱର ଜ୍ୱର କଣ?
ସେଥିରେ ଆଗରୁ ବହୁତ୍ ମାଛ ଧରା ହଉଥିଲା ଏବେ ମାଛ ଆଉ ନାହିଁ। ଏ ଦଳ ଗୁଡ଼ା ସବୁ ଅଛି।
ଓହୋ ତମ ଗାଁ ଲୋକ କଣ କେବେ ସେସବୁ ସଫା କରନ୍ତିନି?
ସଫା ହେଇଥିଲା ପୁଣି ଜଳ ହେଇଯାଇଛି ପୁଣି ସଫା ହବ।
ବୋଧୁଏ ବ୍ୟବହାର କରୁନାହାନ୍ତି ସେଥିପାଇଁ ଆଉ।
ହୁଁ।
ହୁଁ ହୁଁ।
ହୁଁ। ଦରବାର ହଉନି
ଛୋଟଦିନ ବ୍ୟବହାର କରିବା କଥା କିନ୍ତୁ ରୋଗ ବାଗ ଯେମିତି ହଉଚି ସେଥିଲାଗି ସୁଚିବାଇ ଲୋ ଲୋକ ବି ବହୁତ୍ ଜମ୍ବିଲେଣିି। ତ ସେଥିପାଇଁ କେହି ଆଉ ବ୍ୟବହାର କରୁନାହାନ୍ତି ଆଗରୁ ବହୁତ୍ ବ୍ୟବହାର କରନ୍ତି।
ଲୋକ ଦିନକୁ ଦିନ ସତର୍କ ହଇ ରହୁଚନ୍ତି। ସତର୍କ ହେଇକି ରହି